ହ୍ୟାଲୋ ହଁ କୁହ। ନା ନା ମୁଁ ଆଉ କରିନି ତ ଆପଣ କରିଛନ୍ତି ବା। ହଁ ହଁ ହଁ ହଁ ଶୁଣିପାରୁଛି। ହରେ ଆମ ପୁଣି କରିଛନ୍ତି ବୋଲି ସେ ଜାଣିତ।
ନାଇଁ ମୁଁ କଲ କଲି ତ ମୁଁ ଆପଣଙ୍କୁ ଜଣେଇଲି ଯେ ମୁଁ ଆପ ଆପଣଙ୍କୁ କଲ କରୁଛି ବୋଲି ବୁଝିଲେ ଆଉ ଏଥରକ ରଜ କେମିତି କଣ ଗଲା ଆପଣଙ୍କର?
ରଜ ସେମିତି କିଛି କାସ୍ ଗଲାନି ଟିକେ ଅସୁବିଧା ଗ୍ୟାସ ପ୍ରୋବ୍ଲେମ୍ ହେଇଗଲା ତ ସେଥିପାଇଁ ଆଉ କିଛି ହେଇପାଇଲାନି ଆମର ରଜରେ ଝିଅ ରଜ ସେଲିବ୍ରେଟ କରିଛି ଆଉ।
ଆଛା ଆପଣଙ୍କର ଏ ଯୋଉ ଭୁବନେଶ୍ୱରରେ ତ ରଜ କଣ ଫେ ବଢିଆ ସମସ୍ତେ କହୁଛନ୍ତି ଭଲ। ସମସ୍ତେ ଇଏ କରିଛନ୍ତି।
କୋଉଠି ଭଲ ନାହିଁ ଗାଁ ରଜଠୁ କୋଉଠି ରଜ ନାହିଁ ଇଏ ସବୁ ସଜା ସଜି ଯେତେ କଲେ ବି ସେ ଗାଁ ର ସେ ଫିଲିଙ୍ଗଟା ଆସିବ ନା କଣ? ସାହି ପଡିଶା ଘର ୟା ଘର ତା ଘର ଯିଵ।
ବରଗଡରେ କଣ ମୁଁ ଶୁଣୁଛି ରଜ ସେଲିବ୍ରେସନ ତ ବହୁତ ଭଲ ହେଇଛି ବୋଲି। ମୁଁ ଯାହା ମାନଙ୍କ ସହିତ ସବୁ କଥା ହେଇଥିଲି ସେମାନେ ତ ସମ ଛନ୍ତି ଭଲ ରଜ ସେଲିବ୍ରେସନ ଆମେ କରି
ସିଏ କିଏ ସବୁ ଯାଉଛନ୍ତି ବାହାରକୁ ବୁଲିବ ଏ ଆଜିକାଲି ତ ସବୁଠି ପାର୍କ ଫାର୍କରେ ଦୋଳି ଖେଳୁଛନ୍ତି। ତା ବାଦେ ରଜ ମଉଜ ବୋଲି ଗୋଟେ ଗୋଟେ ଇଭେଣ୍ଟ ଟାଇପ ର କରିଦଉଛନ୍ତି ସେଠି ସବୁ ଯାଉଛନ୍ତି ପିଠାପଣା ବିକ୍ରି ହ ବିକ୍ରି ହଉଛି ସେ ସବୁ ଖାଉଛନ୍ତି। ଆଉ ସେମିତି ଚାଲିଛି ରଜ ସେମିତି ଆଉ। କିନ୍ତୁ ଗାଁ ଗଣ୍ଡାରେ ମାନେଙ୍କରେ ଯେମିତି ପଡ଼ିଶା ଘରକୁ ଯିବ ତାଙ୍କ ଘରେ ଖାଇବ ତାଙ୍କ ଘରେ ପରିବର ହେବ। ବଡ଼ ବଡ଼ ଦୋଳି ଲାଗିଥିବ ଗଛ ମାନଙ୍କରେ ସେ ମଜା କଣ ସହରରେ ଆସିବ କି କେବେ ଆସିବନି।
ହୁଁ ହୁଁ।
ଏ ସବୁ ପ୍ରାକୃତିକ କୃତ୍ରିମ ପ୍ରାକୃତିକ ଯୋଉ ସେ ହଁ କୃତ୍ରିମ ପ୍ରାକୃତିକ ଜିନିଷ ଟା ହେଇପାରିବି କି। ତ ସେମିତି ଆଉ। ପିଲାମାନଙ୍କୁ ନେଇକି ପାର୍କ ରେ ଖେଳିଦବା କଥା ଆଉ ରଜ ପିଠା କିଣିକି ଆଣିକି ଆଜି ଦେଲେ ତ ଘରେ କେହି ପିଠା ଫିଠା ଖାଇବାକୁ ଆମ ଘରେ ଆମର ଏଠିକି ଏ ପିଠା ପଣା ଖାଇବାକୁ ବି ପସନ୍ଦ କରନ୍ତି
ଆମେ ତ ଶୁଣିଥିଲୁ କଣ ପୁରୀ ଲୋକ ତ ପ୍ରବଳ ପିଠା କରନ୍ତି।
ଆମେ କରୁ କିନ୍ତୁ ଏଠି ଆମର କେହି ଖାଇବାକୁ ରାଜି ହଉନାହାନ୍ତି। ଆମେ କରିବୁ କାହା ପାଇଁ? ଖାଇଲେ ଲୋକ ସିନା କରିବାକୁ ଇଚ୍ଛା ହବ ଯଦ ଲୋକ କେହି ଖାଇବେନି। କରିବୁ କାହା ପାଇଁ କଥା ହେଲା ସେଇଆ ପରିଶ୍ରମ କରିଥିବା ଖାଲାନି। ଖିରା ତ ମୋର ଫେବରାଇଟି। ମୋର ତ କ୍ଷୀରା ମୋର ଅ ମାନେ ପନ୍ଦର କୋଡିଏ ଦିନ କି ଥରେ ଯେମିତି ହେଲେ ବସ ରେ ମୋର ଆସିବ। ନ ଆଇଲେ ମତେ ଭଲ ଲାଗିବନି ମୋର ଦରକାରେ। ତ ମୋ ଭାଇନା ମଝିଆ ହେଇନା ପଠେଇଦିଅନ୍ତି। ଆଜି ଯିଏ ଆସିବେ ଆଉ ଟିକେ ପେ ଭାଇନା ମାନେ ଭିଣେଇ ମଝିଆ
ଆଚ୍ଛା ଭିଣେଇ ଭିଣେଇ ଭ ଆଛା ତିନି ଭଉଣୀ ଆପଣ
ହଁ ମୁଁ ସାନ ତ। ତି ଗେଲବସର ସେମାନଙ୍କ ଦିଟା ଭିଣୀଇଙ୍କର ଯେତେଳେ ଯାହାକୁ ଯାହା କହିଲେ ଟିକେ ପଠେଇ ଦିଅନ୍ତି ଆଉ। ଆଜି ଏଇଠି ମୋ ପୁଅ ଜନ୍ମଦିନ ଏଇନା ଆସିବେ ସବୁ।
ଆଜି ପୁଅର ଜନ୍ମଦିନ।
ହଁ ଜାନୁୟାରୀ
ହଉ ହଉ। ପୁଅ କୁ କହିଦେବେ ହାପି ବଡେ ଜନ୍ମଦିନର ହାର୍ଦ୍ଦିକ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଜଗନ୍ନାଥ ତାକୁ ସବୁବେଳେ ଘଣ୍ଟ ଘୋଡେଇ ରଖିଥାନ୍ତୁ। ଭଗବାନ କରନ୍ତୁ ତାର ଚଲାପଥ ସବୁବେଳେ କୁଶୁମିତ ହଉ। ଆପଣଙ୍କ ଭଳିଆ ମାନେ ମା ଅଛନ୍ତି। ନିଶ୍ଚୟ ଦିନେ ନା ଦିନେ ସେ ଶିଖର ଉପରେ ନିଶ୍ଚୟ ଚଢିବ ଏବଂ ବହୁତ ଭଲ ପଢିବ ହଁ ମ
ଖାଲି କାଳିଆର ଆଶୀର୍ବାଦ ଦରକାର ବାକି ସବୁ ସିଏ କରେଇ ନବ ତମେ ନିଜେ କିଛି କରିବା ଦରକାର ନା।
ହୁଁ ଆଜ୍ଞା କରି କରାଉ ଥାଏ ସେଇ ସେଇ ତା ବିଠୁ ଅନ୍ୟ ଗତି ନାହିଁ ଆଉ।
ସିଏ ତ ଅଛି ଆମର ବିଶ୍ୱାସ ଅଛି ସିଏ ଅଛି ଯାହା ହବ ଯାହା ହଉଛି। ଏ କରୁଛି ଯାହା ହବ ସିଏ କରିବ ତାପରେ ସବୁ ଛାଡିଦେଲେ ତମେ ଟେନ୍ସନ୍ ଫ୍ରି। ତମେ ଚିନ୍ତା କରିବା ଦରକାର ନାହିଁ ଚିନ୍ତା କରିବାକୁ ତ ସିଏ ବଇଚି ତମେ କଣ କଣ ଚିନ୍ତା କରିବ। ତା ଚିନ୍ତା ସିଏ ଜାଣିଚି ସିଏ କଣ ତମ ପାଇଁ ଭଲ ସିଏ ଜାଣିଛ ତାଠୁ ବ। କିଏ ଜାଣିବନି ନା କଣ।
ହଁ ସେଇଟା ତ ଆଜ୍ଞା ଠିକ କଥା କହୁଛନ୍ତି ହଉ। ଭଲ ହେଲା ଆପଣ କ୍ଷୀରା ପିରା ମଗଉଛନ୍ତି ଆମ ପାଇଁ କେତେବେଳେ ମଗେଇଦେବେ ଆଉ ବୁଝିଲେ।
ହଁ ହଁ ନିଶ୍ଚୟ
ଜଗନ୍ନାଥଙ୍କ ଦୟାରୁ ଯାହା ପୁରୀରେ ଯେମିତି ପୁରୀରେ ବନ୍ଧୁ ବାନ୍ଧିଲେ ମାନେ ଯାହାହେଲେ ପୁରୀରୁ ତ କିଛି ନା କିଛି ଆସିବ
ଓହ ଆମ ଠାକୁରଙ୍କ ଜିନିଷ ଆସ ଅଭଡ଼ା ବି ମୋର ପାର୍ସଲ ନେଇକି ଆସିବ ବସରେ। କେତେବେଳେ ମନେ ହବ ଫୋନ କରିବି ଭାଇନା ଦକରେ ଅବଢ଼ା ନା ହଉ ତୋର ଯୋଉଦିନ ଦରକାର ମତେ ସକାଳେ କହିବୁ ପାର ଆ ମନ୍ଦିର ଭିତରେ ସବା ହଁ ଭାଇନା ତ ପଠାନ୍ତି ତାପରେ ମନ୍ଦିର ଭିତରେ ଆମର ସବୁ ଚିହ୍ନା ପରିଚ ନା ଆମ ଘର ମନ୍ଦିର ପାଖରେ ସବୁ ଆଗ ସାହି ଲୋକ ହିଁ ସବୁ ମନ୍ଦିରରେ ସେବକ ସାହି ଆମର ଆମର ବ୍ରାହ୍ମଣ ଘର ଗୋଟେ ଆମ ସାହିଟା ସେବକ ସାହି। ସୁଆର ଅଛନ୍ତି। ମହାସୁଆର ଅଛନ୍ତି ପୂଜାପଣ୍ଡା ଦି ତିନି ଘର ପୂଜା ପଣ୍ଡା ଆମ ଘର ପାଖରେ ଅଛନ୍ତି। ମନ୍ଦିରରେ ବାନ୍ଧେ ବାନା ସି ଏ ମୋ ସାଙ୍ଗ ଆମର ଦିଟା ଘର ଛଡା ସିଏ ମୋ ସାଙ୍ଗ ଏବେ ରିସେଣ୍ଟଲି କଣ ଗୋଟେ ଦରକାର ହେଇଥିଲ ବାନା ତେ ଭାଣେଜୀ ଙ୍କର କଣ ଗୋଟେ ଘର କାମ ପ୍ରତିଷ୍ଠା ହବ ତ ବାନା ବନ୍ଧା ହୁଏ ମନ୍ଦିର ଛାତ ଉପରେ। ତ ସିଏ କହିଲେ ମାଇଁ ମୋର ଗୋଟେ ବାନା ଦରକାର। ହୁଁ ନାଇଁ ଗୋଟେ ବନ୍ ଦରକାର ମୁଁ ଗୋଟିଏ ଫୋନ କଲି ମୁଁ କହିଲି ତା ନାଁ ବି ବାନା ସେ ଯି ପିଲାଟା ପତକା ବାନ୍ଧେ ମୁଁ ବାନା ଗୋଟେ ବାନା ଦରକାରେ। ପଠେଇ ଦେଇଥାନ୍ତୁ ଜ୍ୱଇଁ ଯିବାର ଅଛି ନା ହଉ ହଉ ମୁଁ ବାରଟା ବେଳକୁ ନେଇଯିବି ଆ ସେ ଫୋନ କଲି ସେ ବାରଟା ବେଳ ଘରେ ଥୋଇ ଦେଇକି ଗଲା ପଳେଇ ଆସିଲା ଜିନିଷ। ସେ କିଛି ନାହିଁ ସବୁ ଚିହ୍ନା ପରିଚ ବହୁତ ତାପରେ ସେଠି ଯାହା ପୂଜା ପୂଜି ଚାଲେ ବହୁତ। ପିଲା ସାଙ୍ଗ ବି ମୋର ବହୁତ ମନ୍ଦିରରେ ଅଛନ୍ତି ତ ସେମିତି କିଛି ଅସୁବିଧା ନାଇଁ।
ଯାହା ହଉ ଆମେ ତ କାଳିଆକୁ ଟିକେ କାଳିଆକୁ ଟିକେ ଆମେ ଟିକେ ବହୁତ ମାନୁ। ବୁଝିପାଇଲେ ତ ସେଥିପାଇଁ ଯାହା ହଉ ଜଗାର ସେତିକି କୃପା ଥିଲା ବୋଲି ଏତେ ଦିନ ମାନେ ଏତେ ବର୍ଷ ପରେ ଆପଣଙ୍କ ସହିତ ଯୋଗ କରାଇଲା ସେଟା ବି ତାର ଗୋଟେ ଲୀଳା ଥିବ କିଛି ଗୋଟେ ବୁଝିପାରିଲନି ନାଇଁ କାରଣ ସେ କିଛି ଗୋଟେ ଭାବିଥିବ ଯାହା ହେଲେ ବୁଝିପାରିଲେ କାରଣ ମୁଁ ତ ସବୁବେଳେ ସବୁ ଜିନିଷ ଭାବେ ଯେ ଆମେ ଯଦି କାହା ସହିତ କିଛି ଗୋଟେ କଥା ହଉଛେ କି କାରଣ ସେ ତ କିଛି ଗୋଟେ ସୃଷ୍ଟି କରୁଛେ ତ ସବୁ ସେ କାଳିଆର ଲୀଳା ଥିବ ଆମେ ଯଦି ନାଇଁ ମୁଁ ସେଇଟା କରିଛି ମୁଁ ମୁଁ କେହି କରିପାରନ୍ତି ସବୁ ସେ କାଳିଆ ନିର କାଳିଆର ସ ସ୍ରଷ୍ଟା ସେଇ ସୃଷ୍ଟି ସେଇ ତା ପାଇଁ ହିଁ କିଛି ଗତି ହିଁ ନାହିଁ ତ ସବୁବେଳେ ମୁଁ ସେଇ ଜିନିଷ ଟାକୁ ସବୁବେଳେ ଭା ଆଜ୍ଞା ଆଜ୍ଞା ନିଃଶ୍ଵାସ ର ସି ହଉଛି ନିଶ୍ଵସ ସହିତ ସମାନ ତାର ଯେମିତି ଦିଟା ଚକା ଆଖି ସେମିତି ଆମର ନାକରେ ଦିଟା ପୋଡା ଯଦି ସେ ପୁରଡା ବଣ ଦେଇ ଯାଉ ମଣିଷ ତ ଆଉ ଏ ଦୁନିଆରେ ରହିବ କି ଆଜ୍ଞା
ଟେ
ଆଜ୍ଞା ଆପଣ ତ କାଳିଆର ପାଖ ଲୋକ ଆପଣଙ୍କୁ ଏସବୁ ଜିନିଷ ମୁଁ କଣ କହିବି
ଆଜ୍ଞା ଆ୍ା କାଳିଆ ସହିତ ଆମ ପିଲା ବଳ ସି ଆମ ଘରର ପରିବାରର ସଦସ୍ୟ ଆମେ ତାଙ୍କୁ ମନ ତାକୁ ଏମ କଣ କଣ ପ୍ରସିଦ୍ଧ ଆମେ ସଦସ୍ୟ ହିସାବରେ ତାକୁ ଗାଳି ଦଉ। ଆଉ କାଳିଆକୁ ମାନେ ସମସ୍ତେ ଜଗନ୍ନାଥ ବାନ୍ତି ଜୟ ଜଗନ୍ନାଥ ଗୋଟେ କାଳିଆ କହିଲା ନିଜର ଲାଗେ ଲାଗେ ଆମ ଘର ଭାଇଟା କି ବନ୍ଧୁ ଟା କି ପୁଅ ଟା ହଉ ପଛେ। ସେ ନିଜର ଲାଗେ କାଳିଆବାର ଟା ମୋ ଛୋଟ ଛୋଟ ଝିଅ ଚାରି ବର୍ଷର ବେଶୀ ବି ନୁହଁ ସେ କାଳିଆ କାଳିଆ ବୋଲି ପାଗଳ ତାକୁ କାଳିଆ ଦଶ ରୁ ପନ୍ଦର ଭଜନ ଦ୍ଵାରା ଏବେ ବି ମନରଥିବ। ଗୋଟିଏ ଲାଇନରେ ସେୟା ହେଇଯିବ। ସିଏ ଏତେ କାଳିଆ ପାଇଁ ତେବେ ଆଠ ଦିନ ତଳେ କାନ୍ଦିଲା ମୋର କାଳିଆ ଦରକାର ମୋର କାଳିଆ ଦରକାର ମୋର କାଳିିଆ ଦରକାର ତା ମଝା ଭାଇନା ର ପୁଅ ଆ ଚାରି ଦିନ ତଳେ ତା ପାଇଁ ଗୋଟେ କାଳିଆ ଗୋଟେ ବଳଭଦ୍ର ଗୋଟେ ସୁଭଦ୍ରା ତିନିଟା ମୂର୍ତ୍ତି କାଠ ମୂର୍ତ୍ତି ଧରିକି ଛୋଟ ଛୋଟ ଆଇଚି। ଭଉଣୀ କହିଲା ତାର କାଳିଆ ଦରକାର ତା ସାଙ୍ଗେ ଖେଳୁଛି ସିଏ ସେ କଣ ଭକ୍ତି କଣ ଜାଣିନା‌ହାନ୍ତି ନା ପୂଜା ପଦ୍ଧତି କିଛି ନାହିଁ। ସେ ଏଠି ସେଠି ଥୁଆ ହଉଚନ୍ତି ତାଙ୍କୁ ଆଉଚି। ତାଙ୍କୁ ବସୁଚି ତାଙ୍କ ସାଙ୍ଗେ କଥା ହଉଛି ତାଙ୍କୁ ଗୀତ ବୋଲିକି ଶୁଣୁଚି ତା ମନରେ ସିଏ ତାର ଭାବ ସିଏ ଗୋଟେ ସିଏ ବି ଗୋଟେ ଭାବ। ସବୁ ଗୋଟେ ଗୋଟେ ଭାବ ରାଗ ହଉ ରାଗରେ କୁହ। ଭଲରେ କୁହ ଗାଳି କରିକି କୁହ ଯାହା କୁହ। ସିଏ ବି ଗୋଟେ ଗୋଟେ ଭାବ ଆଉ ସି ସେଗୁଡାକ ସବୁ ବୁଝିବ କିନ୍ତୁ ଗର୍ବ ବୁଝିବନି। ସବୁ ଶୁଣି ଶୁଣିବ ସି ଗର୍ବ ଶୁଣିବନି ଗର୍ବ କାହାର ସେ ଶୁ ଶୁଣିବନି ମୋର ମୁଁ କରିଚି ମୋ ଦ୍ଵାରା ହେଲା ସେଗୁଡା ନାଇଁ।
ନାଇଁ ଏଇଟା ବି ଗୋଟେ ବଡ ଜିନିଷ ନୁହେଁ କି ଆମେ ଦି ଜଣ ଏବେ କଥା ହଉଚେ ଏଟେବି ତାର କିଛି ଗୋଟେ ଲୀଳା ଥିବ ନା ନାଇଁ।
ତା ବିନା କିଛି ପ ଯୋଉ କହନ୍ତୁ ଗଛର ପତ୍ର ହଲିବନି।
ଆଜ୍ଞା ଆଜ୍ଞା
କଥାରେ ଅଛି ଗଛର ପତ୍ର ହଲିବନି ତା ବିନା ଏତିରେ। ଆଉ ଆଉ ତ ସବୁ ଦୂରର କଥା ଅଛି।
ଆଜ୍ଞା ଆଜ୍ଞା ନିଶ୍ଚୟ ମୁଁ ତ ଭାରି ମାନେ। ଆଜ୍ଞା ଆଜ୍ଞା ମୁଁ ବହୁତ ମାନେ।
ମୁଁ କାଳିଆକୁ ଯେତିକି ମାନେ ଏଠି ପାଖରେ ଆମର ଦକ୍ଷିଣୀ କାଳିଆ ଅଛି। ଠାକୁରାଣୀ ମା ସିଏ ତ ପୁରା ଜୀବନ୍ତ ଠାକୁ ସିଏ ପୁରା ରା ତାକିଲିପ୍ ସିଏ ମା ମୁଁ କାଳିଆକୁ ଥରେ ଥରେ ଭାବେ କାଳିଆ ପାଖ ଙ୍କୁ ତ ବହୁତ ଲୋକ ଆଉଚି ସେ ବ୍ୟସ୍ତ ଥିବ ଆମ କଥା ଶୁଣୁଥିବ କି ନ ଶୁଣୁଥୁବ ହଁ କିନ୍ତୁ ମା ତ ଶୁଣିବ ମା ତ ମା।
ଅ
ଯେତେ ଯାହା କହ ମା ତ ମା ତ ଆମର ସେଥିରେ ଗୋଟେ ଅଛି ମାଙ୍କ ପାଖରେ ଗୋଟେ ବାହାରେ ଗୀ ଲେଖା ହେଇଚି ଉଗ୍ରତାର ସୁଳ ପାଣି ସୁଭଦ୍ରା ଭୁବନେଶ୍ରୀ ନୀଳା ଦ୍ରତ ଜଗନ୍ନାଥ ସା କ୍ଷତମା ଦକ୍ଷିମିକା ଜଗନ୍ନାଥଙ୍କର କଣ ଦକ୍ଷିଣ କାଳି ହେଲେ ମେନ୍ ତ ମୁଁ ତା ବହୁତ ମାନେ ମାଙ୍କୁ ପିଲାଟି ବେଳୁ ପେନ୍ ରେ କିଆ ଖୋଜିବା ଦେବି ମୋର ମାଙ୍କ କଥା ମନେ ପଡେ ପରୀକ୍ଷା ହବ ଜଗନ୍ନାଥ ମନ୍ଦିର ନ ଯାଇ ଲୁ ଭିଡା ଥିବ କିନ୍ତୁ ମାଆଙ୍କ ପାଖକୁ ଯିଏକି ପେନ୍ ଟା ଲାଗି କରିକି ଆଇଲା ଆମେ ଜାଣିବୁ ଆମ ପରୀକ୍ଷା ଟି ଭଲ ହବ।
ନିଶ୍ଚୟ ନିଶ୍ଚୟ ସେଟା ଗୋଟେ ବିଶ୍ଵାସ ଭରସା ଆଜ୍ଞା ଆଜ୍ଞା।
ଏବେ ବି ତାଙ୍କ ପାଖରେ ଅଛି ସେ ବହୁତ ମାନେ ଯାହାକୁ କହନ୍ତି ଠାକୁରାଣୀ ସିଏ ମା। ଆଉ ମୁ ସିଏ ବି ପାଖରେ ମଝିଆ ଭଉଣୀ ବାହା ହେଇଚି ତାଙ୍କରି ପାଖରେ ତାଙ୍କୁ ଭା
ହୁଁ ହୁଁ
ତାଙ୍କରି ଘର ପାଖରେ ମନ୍ଦିର।
ହୁଁ ହୁଁ ହଉ ହଉ ଠିକ୍ ଅଛି ସମୟ ତ ସରିଲାଣି। ଆମେ ପୁନଶ୍ଚ କେତେବେଳେ କଥା ହେବା, ହେଲା। ରହିଲି, ମା ଜୟ ଶ୍ରୀ ଜଗନ୍ନାଥ୍ ଜୟ ମା ଶାରଳା।
ଜ